ମ୍ୟାଡ଼ାମ କି
ମୁଁ ବର୍ତ୍ତମାନ ଶୋଇଛି ଆପଣ କଣ କରୁଛନ୍ତି?
ହଁ ମୁଁ ଏମିତି ଛାତରେ ପବନ ଖାଉଛି ଆଉ
ନିଚୟ
ତ ଚାଲନ୍ତୁ ଆମେ ଆମ ଟପିକ ଉପରକୁ ଯିବା।
ହଁ। କୁହନ୍ତୁ?
ବୁଲାବୁଲି ଉପରେ କଥା ହବା ମାନେ ଆମର କୋଉ ଜାଗା? ମାନେ ଆମର ଯେତିକି ରହିଛି ପିକନିକ ସ୍ପଟ ବା ବୁଲିବାକୁ ଯାଡେ ଇଛା ତ ସେ ବିଷୟରେ କିଛି କଥା ହବା?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
ତ ତମକୁ କୋଉ କୋଉ ଜାଗା ବୁଲିବାକୁ ପସନ୍ଦ?
ମତେ ତ ବେସିକଲି ମାନେ ବୀଚ ଏରିଆ। ମୋତେ ବହୁତ ପସନ୍ଦ, ଆଉ ରହିଲା ମାନେ ଆଖପାଖରେ ଯେତିକି ଥିବା ମନ୍ଦିର, ମାନେ ଶିବ ମନ୍ଦିର ହଉ ସେ ହନୁମାନ ମନ୍ଦିର ହ କି ରାଧାକୃଷ୍ଣ ହଉ। ମୋତେ ଭଲ ଲାଗେ, ମାନେ ଯେଉଁ ପସରେ ମାନେ ସାଇଲେଣ୍ଟ ଥାନ୍ତି ମାନେ ନିରବରେ ସେ ପ୍ଲେସ ଯଖ ମତେ ଆ ଭଲ ଲାଗେ। ଆଉ ହଁ ଆଉ ତାପରେ ଏ ସିନେମାଟିକ ଏରିଆ ଯୋଗୋଗ । ପାହାଡ଼ ପର୍ବତ ଆଡ଼ଭେଞ୍ଚର୍ ମାନେ କରିବାକୁ ମୋତେ ଭଲ ଲାଗେ।
ନେଚର ଯେତିକି ମାନେ ଗଛ ବୃକ୍ଷଲତା ସେ ସବୁ ପାର୍କ ଟାଇପ ର ସେ ଜାଗା ବେଶୀ ପସନ୍ଦ ଥାଏ।
ହଁ।
ଆଚ୍ଛା। କୁଆଡେ ଯିବା ପାଇଁ କୁଆଡେ ଇଛା ଅଛି ମାନେ ଆମେ ଯାହାକୁ କହୁଛେ ଡ୍ରିମ୍ ପ୍ଲେସ୍?
ଲାଦାକ୍।
ଆଚ୍ଛା ଲଦାଖ ରେ ଏମିତି କଣ ସ୍ପେଶାଲ ଅଛି?
ଅ ଲଦାଖ ତ ମୋର ଗୋଟେ ମାନେ ଅ ବହୁତ ମାନେ ବଡ଼ ଡ୍ରିମ ପ୍ଲେସ। ଅ କହିବି ଲଦାଖ ବିଷୟରେ? ଆପଣ କେବେ ଲାଦାଖ ଯିବାକୁ ପସନ୍ଦ କରଛନ୍ତି? ।
ମୋର ତ ଲଦାଖ ବିଷୟରେ ସେତେ ଜ୍ଞାନ ନାହିଁ ମାନେ ଲଦାଖ ଭିତରେ ମୁଁ ସହିତ ଜାଣିନି।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
ବାକି ମୋର ହଁ କୁହନ୍ତୁ?
ଲଦାଖ ହଉଛି ଆମର ଆମ ଇଣ୍ଡିଆର ଗୋଟେ ମାନେ ସୁନ୍ଦର ଅଞ୍ଚଳ ପାର୍ବତୀୟ ଅଞ୍ଚଳ ମାନେ ପାହାଡ ଯୋ ଅଞ୍ଚଳଟା। ହେଲା ଯୋଉଟା କିି ଆମର ହିମାଳୟରେ ଅବସ୍ଥିତ।
ଆଚ୍ଛା।
ଅ ଲାଦକ ରେ ଅ ଗୋଟେ ଅଛି ମାନେ ଗୋଟେ ସୁନ୍ଦର ହ୍ରାଦ ଅଛି ହେଲା। ସେଟାକୁ କହୁଛନ୍ତି ପେଙ୍ଗେଙ୍ଗ ଗୁଲା ଲେକ୍ ହେଲି କହୁଛନ୍ତି। ଆଉ ଗୋଟେ ବାଲୁକା ଟିକେରି ତାପରେ ମାନେ ଭଲ ଲାଗେ ଆଉ ଐତିହାସିକ ଐତହାସିକ ରାଜପ୍ରାସାଦ ଅଛି ହେଲା। ତା ପରେ ବୌଦ୍ଧ ମଠ ବି ଅଛି ବରଫଆଛାଦିତ ପର୍ବତ ଅଛି। ମାନେ ଆଡଭେଚର କରିବାକୁ ମାନେ ବହୁତ ଭଲ ଲାଗେ। ଆଉ ଲାଦାଖ ର ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ? ଆଉ ବୌଦ୍ଧ ସଂସ୍କୃତି ଏସବୁ ବହୁତ ଭଲ ଲାଗେ ଆଉ।
ତ ଆପଣଙ୍କର ଲଦାଖ ଯିବା ପାଇଁ ଏତ ସେଥିପାଇଁ ଇଛା ହଉଛି କି ଆପଣ ଗୋଟେ ପ୍ରାକୃତିକ ନନ୍ୟଚୁରାଲ ଲଭର ମାନେ ପ୍ରାକୃତିକ କଉ ଜିନିଷକୁ ଆପଣଙ୍କୁ ଉପଭୋଗ କରିବାକୁ ବହୁତ ଭଲ ଲାଗେ। ତ ସେଥିପାଇଁ ଆପଣ ଲଦାଖ ଯିବା ପାଇଁ ବହୁତ ଇଛୁକ।
ହଁ
ଆଛା। ହଁ ତ ଆମର ଖଲିକୋଟ ପାଖାପାଖି ନିର୍ମଳଝର ମନ୍ଦିର କେବେ ଯାଇଛନ୍ତି?
ହଁ ଯାଇଛି ନିର୍ମଳ ଝର ତ ମୁଁ ମାନେ ପିଲାଦିନରୁ ହିଁ ଯାଏ।
ଆଚଛା। ତ ନିର୍ମଳ ଝର ବିଷୟରେ କଣ ମାନେ ନିର୍ମଳ ଝର କାହିଁକି ପ୍ରସିଦ୍ଧ ସେ ବିଷୟରେ କିଛି ଜାଣିଛୁନ୍ତି।
ଅ ନିର୍ମଳ ଝର ଦେଖ ନିର୍ମଳ ଝର ଦେଖିବାକୁ ଗଲେ ବହୁମମାନେ ପ୍ରାଚୀନ ପୁରପୁରାଣ ପୁରୁଣା ଆମ ଗଞ୍ଜାମ ଜିଲ୍ଲାର ଖଲିକୋଟରେ ଅଛି ଆମ ନିର୍ମଳ ଝାର ମାନେ ପବିତ୍ର ଝାର ଯୋଉଟା କି ଲୋକ ମାନେ ଲୋକ କଥା ଅନୁସାରେ ଆମେ ଜାଣିଛେ ଆମେ କେବେ ବି ମାନେ ଦେଖିବାକୁ ଗଲେ ଅ ନିର୍ମଳ ଝରକୁ ଆମେ ଆମେ ଜନ୍ମ ହେବା ଆଗୁରୁ ଆମେ ଲୋକଙ୍କଠୁ ହିଁ ଲୋକଙ୍କ ମୁଖରୁ ହିଁ ନିମଳ ଆଧାର ଉପରେ ପରିବା ମାନେ ଜାଣିଚି ଦେଖିବାକୁ ଗଲେ ଅ ତମେ ଅନୁମାନ କରିକି କୁହ ନିର୍ମଳ ଝର କେତେ ବର୍ଷର ହେଇଥିବ ଚାରିଶହ ବର୍ଷ ନହଲେ ତିନିଶ ବର୍ଷ।
ହଁ ଏବେ ମାନେ ଯେ ଯେତିକି ଆମର ସୋସିଆଲ ମିଡିଆରେ ଯେତିକି ଏବେ ସବୁ ନିର୍ମଳ ଝର ଉପରେ ବେଶୀ ଆମେ ଜାଣିବାକୁ ପାଉଛୁ ମାନେ ନିର୍ମଳ ଝର ବିଷୟରେ ଏବେ ବେଶୀ ଚର୍ଚା ଚା ଉଠୁଛି ତ ସେସବୁ ଜଣାପଡେ ନିର୍ମଳ ଝରପ
ତାଙ୍କ ତିନି ଶହ ପଚାସେ ଚାରିଶ ପ୍ରାୟେ ଏତେ କାରଣ ଷୋଳଶହ ଛଅସ୍ତରୀ ମସିହାରେ ଆମ ନିର୍ମଳଝର ମନ୍ଦିର ତିଆରି ହେଇଥିଲା।
ସେତେଳେ ହେଇଥିଲା ହଁ।
ହୁଁ ତ ଦେଖିବାକୁ ଗଲେ ତିନିଶହ ପଚାଶ ବର୍ଷ ହେଲା ପ୍ରାୟ ଆମ ନିର୍ମଳ ଝର ହେଇଯାଇଛି। ଯୋଉଟା କି ବହୁ ବର୍ଷ ପୂର୍ବେ ଆମ ଖଲିକୋଟ ରାଜା ଏକ ପବିତ୍ର ଜଳଧାରା ଥିବା ମ ସ୍ଥାନରେ ଏଇ ମନ୍ଦିର ଟା ନିର୍ମାଣ କରି ଥିଲେ ଲୋକମାନେ ବିସ୍ୱାସ କରୁ ଥିଲେ ଯେ ଏହି ଜଳ ଭଗବାନ ବି ବିଷ୍ଣୁଙ୍କର ଆଶୀର୍ବାଦ ବୋଲି। ହେଲା।
ଆଜ୍ଜା।
ତ ସେଥିପାଇଁ ମାନେ ନିର୍ମଳ ଝର ମାନେ ଦେଖ ମାନେ ନିର୍ମଳ ଝର କୌଣସି ମାନେ ଏ ଝରାଖୁଣ୍ଡ ନାହିଁ କିନ୍ତୁ ନିର୍ମଳ ମାନେ କୋଉ ପଟୁ ପାଣି ଆସୁଚି ବି ଲୋକମାନେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି।
ଏଇଟା ହଉଚି ମାନେ ମୁଁ ଯେତିକି ଶୁଣିଚି ନିର୍ମଳ ଝରର ଅଧିକ ମାନେ ଏଇଥିପାଇଁ ଅଧିକ ପ୍ରସିଦ୍ଧ ଲାଭ କରିଚି ଲୋକମାନେ ବହୁ ପର୍ଯ୍ୟଟକ କୋଉ ଦେଶ ବିଦେଶରୁୁ ମଧ୍ୟ ଏହାକୁ ଦେଖିବାକୁ ଆସୁଚନ୍ତି କି। ନିର୍ମଳ ଝର ଏହାକୁ କାହିଁକି ପ୍ରସିଦ୍ଧ ଯା ଏକ ନିର୍ମଳ ଝର ଯାହାକୁ ଆମେ ଶୁଦ୍ଧ ଜଳ କହିପାରିବା। ଲୋକମାନେ ସେ ଜଳକୁ ପାନ୍ ହଁ। ଯା ମାନେ ସେ ଜଳ ମୁଁ ବି ଯାଇଚି ସେ ଯାଗାକୁ ବହୁତ ମାନେ ସେ ଜଳ ବହୁତ ଶୁଦ୍ଧ ଅଟେ। ଆମେ ତାହାକୁ ପାନୀୟ ଜଳ ରୂପେ ବ୍ୟବହାର ବି କରୁ ସେଠିକାର ଲୋକମାନୋ ମଧ୍ୟ ବ୍ୟବହାର କରୁଛନ୍ତି। ଏବଂ ଏହାର ବିଶେଷ ବିଶେଷତ୍ଵ ହଉଚି ହଁ। ତ ଏହାର ବିଶେଷ ହଁ କିନ୍ତୁ ଏହି ମନ୍ଦିରଡ ବିଶେ ଷ ବିଶେଷତ୍ଵ ହଉଚି ଏଇ ମନ୍ଦିର କୁ ଯେଉଁ ଝର ମାନେ ଯେଉଁ ଝରରୁ ପାଣି ଝରୁଚି ତ ସେଇ ତାହାର ପ୍ରକୃତ ସ୍ଥାନ ମାନେ ଏଇ ମନ୍ଦିରର ଜଳ ପ୍ରକୃତରେ କେଉଁ ଜାଗାରୁ ଆସୁ ଚି ଏକଥା କୁ ଆଜି ପର୍ଯ୍ୟନ୍ତ ବହୁ ଜ୍ଞାନୀ ଗୁଣୀ ପଣ୍ଡିତ ଏମ୍ ବହୁ ବୈଜ୍ଞାନିକ ଏମିତି କି କେତେ ଜଣ ଜେର୍ଣ୍ଣାଳିଷ୍ଟ୍ ମାନେ ବହୁତ ଜଣ ଆସି ଏ ଜାଗାକୁୁ ପରୀକ୍ଷା ନିରୀକ୍ଷା କରିବା ସତ୍ତ୍ୱେ ପ୍ରାୟ ତ ଆପଣ ବି କହିଲେ ଏହା ତିନିଶହ ପଚାଶ ବର୍ଷ ବର୍ଷ ପୁରୁଣା ମନ୍ଦିର। ତ ସେବୁଠୁ ଏବ ଯାଏଁ କେତେ ଚେଷ୍ଟା ପ୍ରଚେଷ୍ଟା ଫଳରେ ମଧ୍ୟ
ଏବେକାର ଲୋକମାନେ ମାନେ ଏବେକାର ଟେକ୍ନୋଲୋଜି ବାକି ବିଜ୍ଞାନ କେତେ ଆଗୁକୁ - ଗଲାଣି ତଥାପି ଏଇ ଅମଳ ଝରର ଜଳ କେଉଁ ଜଗାରୁ ବାହାରିଛି ସେ କଥା ଜ୍ଞା । ନିଜ ନିଜ ଚେଷ୍ଟା ଜାରି ରଖିଛନ୍ତି। ସେଇଠୁ ଏବେ ପର୍ଯ୍ୟନ୍ତ କିନ୍ତୁ ଏଇ ପଛର କାହାଣୀ କେହି ବି ଜାଣି ପାରୁ ନାହା ସମସ୍ତେ ଚେଷ୍ଟା କରୁଛନ୍ତି ଲାଗୁଛି ଯେହେତୁ ବର୍ତ୍ତମାନ ନିର୍ମଳ ଝର ଗୋଟେ ଆମର ଚର୍ଚ୍ଚାର ବିଷୟ ହେଇଗଲାଣି ଆମ ସୋସିଆଲ ମିଡିଆରେ ମାନେ ଯୋଉ ବି ପେଜ୍ ରେ ଦେଖିବେ ଆପଣ ନିର୍ମଳ ଝର ର କଥା ବାକି ବହୁତ୍ ଲୋକ ଏବେ ନିର୍ମଳଝର ପରିଦର୍ଶନରେ ଆସିବା ସହ ନିର୍ମଳ ଝରର ଅ କୋଣ ଅନୁକୋଣରେ ଥିବା ରହସ୍ୟକୁ ଖୋଜିବାରେ ଲାଗିଲେଣି ତ ଏଇ କଥା ବି ଖୁବ ଶୀଘ୍ର ଜଣା ପଡିଯିବ ବୋଲି ମୋର ଆଶା ମୁଁ ଭାବୁଚି। ବାକି ରହିଲା ନିର୍ମଳଝର ମନ୍ଦିରରେ ପାଞ୍ଚଟି ଦେବା ଦେେବୀ ପୂଜା ପାଆନ୍ତି ଯାହା ଫାଷ୍ଟ୍ ଯୋଉ ନିର୍ମଳ ଝର ମନ୍ଦିର କୁ ଏଣ୍ଟ୍ରି କଲା ବଳେ ସେଠି ଗୋଟେ ହା ଯାହାକି ଦିନକୁ ଦିନ ବଢିବାରେ ଲାଗିଛି। ତ ସେ ହାଣ୍ଡି ପଛରେ ଗୋଟେ କାହଣୀ ଅଛି ତ ମୁଁ ସେଇଟାକୁ ଆପଣଙ୍କୁ କହୁଚି ଦିନେ ଜଣେ ହାଣ୍ଡି ବେପାରୀ, ସେଇ ନିର୍ମଳଝର ମନ୍ଦିରେ ହାଣ୍ଡି ଥୋଇ ତୋରାଣି ପିଇବାକୁ ଯାଇ, ପାଣି ପିଇବାକୁ ଯାଇଥିଲେ ନିର୍ମଳ ଝରକୁ। ତ ସେଇ ହାଣ୍ଡି କୁ ସେ ଉଠେଇଲା ବେଳକୁ ଆଉ ସେ ହାଣ୍ଡି ଉଠିଲା ନାଇଁ ତ ସେଇଦିନ ଠାରୁ ସେଇ ହାଣ୍ଡି ଆମେ ଦେଖିଛେ, ଯୋଉ ଛୋଟ ହାଣ୍ଡି? ସେଇ ଟାଇପ ର ହାଣ୍ଡି ଥିଲା। ଏବେ ଦେଖିବ ସେ ପୁରା ବିରାଟ କାୟ ହାଣ୍ଡିରେ ମାନେ ବିରାଟ କାୟ ହାଣ୍ଡିରୁ ସେ ପୁରା ଶିବଲିଙ୍ଗରେ ପରିଣତ ହେଇଗଲାଣି। ବାକି ଆମେ ତାକୁ ହାଣ୍ଡି ମହାପ୍ରଭୁ ବୋଲି କହୁଛେ। ତ ମାନନ୍ତି ସେଠି ଶଙ୍କର ରହନ୍ତି। ଶିବ ଶ- ଙ୍କର ଆମେ ଯାହାକୁ କହୁ। ତ ନିର୍ମଳ ଝରରେ ମୁଖ୍ୟତଃ ପାଞ୍ଚଟି ଦେବାଦେବୀ ପୂଜା ପାଆନ୍ତି। ଶିବ ଶଙ୍କର, ଏମିତି ପାଞ୍ଚଟି ଦେବା ଦେବୀ ପୂଜା ପାଆନ୍ତି। ତ ଏଇ ଭଳି କିଛି
ମୁଁ ବିମଳା, ରାଧାକୃଷ୍ଣ, ଜଗନ୍ନାଥ, ଶିବ।
ଆଚ୍ଛା, ତ ଏଇଭଳି ପାଞ୍ଚଟି ଦେବା ଦେଵୀ ସେଠି ଠାରେ ପୂଜା ପାଆନ୍ତି। ବାକି ନିର୍ମଳ ଝରର ଅ ମାନେ ପରିବେଶ ବହୁତ ଭଲ ଲାଗେ। ଯେହେତୁ ଗଛ ପତ୍ର ସହ ସୁନ୍ ସାନ୍ ଜାଗା।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
ତ ନିର୍ମଳଝର ପରେ ଆମ ଖଲିକୋଟ ରେ ରହିଛି ରାଜଉଆସ। ଯୋଉଟା କି ଆମର, ଖଲିକୋଟ ରାଜା ହରିହର ମଦରାଜ ଙ୍କ ଦ୍ଵାରା ନିର୍ମିତ ହୋଇଥିଲା। ଯୋଉଠି ସେ ତାଙ୍କର ବାସସ୍ଥଳୀ ଥିଲା। ବର୍ତ୍ତମାନ ତାହା ଆର୍ଟ କଲେଜରେ ମଧ୍ୟ ପରିଣତ ହୋଇଛି। ମାନେ ନିର୍ମଳ ଝରବ୍ ନାଇ ସରି, ହ ଆମ ରାଜ ଉଆସ ପଛପଟେ ଆର୍ଟ କଲେଜ ରହିଛି। ଆମେ ବହୁତ ମାନେ ଖଲିକୋଟ ରେ ଯେବେ କିଛି ଯାତ୍ରା ଏମିତି ହୁଏ, ଆମେ ସେଠିକି ଯାଉ। ଫଟୋ ଭିଡିଓ ସୁଟ୍ କରିବା ପାଇଁ ବହୁତ ଭଲ ଜାଗା। ସେଠି ଆମକୁ ଗୋଟେ ବହୁତ ଭଲ ଜିନିଷ ଦେଖିବାକୁ ମିଳେ। ଗାନ୍ଧିଜୀଙ୍କ ତିନି ମାଙ୍କଡ଼ଙ୍କ ମୂର୍ତ୍ତି ସେଠି ରଖାଯାଇଛି। ଯାହା ଦ୍ଵାରା ସେଇ ତିନି ମାଙ୍କଡ ଆମକୁ ଏହା ସୂଚନା କରୁଛନ୍ତି ଯେ ଖରାପ କଥା ଦେଖିବିନି, ଖରାପ କଥା ଶୁଣିବିନି, ଖରାପ କଥା କହିବିନି। ତ ସେଠିକି ଯାଉଥିବା ପର୍ଯ୍ୟଟକ ମାନଙ୍କୁ ସେଇ ତିନି ମାଙ୍କଡ ଏ ସୂଚନା ଦେଇଛନ୍ତି। ହ, ଖରାପ କଥା ଦେଖିବାନି, ଶୁଣିବାନି, କହିବାନି। ତ ରା ସେଇଠି ରାଜ ଉଆସରେ ରାଜାଙ୍କର ବିଭିନ୍ନ ଅସ୍ତ୍ରଶାସ୍ତ୍ର ସହ ରାଜା କିପରି ଅ ଶତ୍ରୁ ମାନଙ୍କର ଆଗମନ କୁ ଜାଣୁଥିଲେ, ସେ ବିଷୟରେ କିଛି ଜିନିଷ ଅଛି ବହୁତ ପୁରୁଣା, ତ ରାଜାଙ୍କର ବିଭିନ୍ନ ତଥ୍ୟ ସେଠି ଦେଖିବାକୁ ମିଳେ। ତ ଆମର ଟାଇମ ହେଇଯାଇଛି। ମୁଁ ଏବେ କଲ କଟ କରୁଛି?
ହୁଁ ହୁଁ।